ହାଲୋ।
ହ୍ୟାଲୋ।
ହଁ ନମସ୍କାର କଣ କରୁଚ?
ହ୍ୟାଲୋ।
ହାଲୋ
ଆଜ୍ଞା ନମସ୍କାର।
ହଁ ନମସ୍କାର କଣ କରୁଚ?
ମୁଁ ଏଇଟି ବସଚି। ଆଉ ଆପଣ?
ନାଇଁ ମୁଁ ଏ ଟିକେ ପିଆଜ କାଟୁଥିଲି ଟିକେ ଗୋଟେ ରୋଷେଇ କଣ ହବ ତ ସେଥିଲାଗି।
ହଁ ଅ ଆଜି ରୋଷେଇ କଣ?
ଭାତ, ଡାଲି, ଆଳୁ ଭର୍ତା ଆଉ କଣ ବଡିଚୂୁରା ଆଉ କଣ ଅ ଭଜା ଏଇଆ। ତମର?
ଆମର ଛୁ ରୋଷେଇ ସଇଲାଣି।
କଁ କରଚୁ ଆଜି ରୋଷେଇ?
ଭାତ, ଡାଲି ଆଉ ଛୁଇଁ ଆଳୁ ଭଜା। ସଜନା ଶାଗ, କଖାରୁ ଡଙ୍କ ଭଜା ଆଉ ଆଳୁ ଭର୍ତା।
ଆଉ କଁ ଖାଇଥିଲ ଆଜି ସକାଳେ।
ଆଉ କେଉଁ ଭଜା ଆଉ ରୁଟି ଛୁଇଁ ଆଳୁ ଭଜା।
ଆଚ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା।
ହଁ ତମେ କେମତି ଅଛ?
ହଁ ଭଲ ଅଛି।
ହୁଁ। କଲ।
ହଁ ସେମତି କଣ ଏତେ ବୁଲାବୁଲି ହେଇନି।
ଆଚ୍ଛା। ଏତେ ଯତ୍ନ ରେ ପୁରା ମୁଁ ହଁ ମୁଁ ତ ଆମ ଗାଁରେ ରଜ୍ ଦୋଳି ଲାଗିଥିଲା ଯାଇଥିଲି ବୁଲିବାକୁ ଆଉ ପିଠା ଖାଇଲୁ ପାନ ଖାଇଲୁ। ମଜା ମସ୍ତି କଲୁ ଆଉ।
ଓ ହୋ। ହଁପା।
ଏଥର ଏଥର ରଥଯାତ୍ରାରେ କୁଆଡେ ଯିବ ବୋଲି ପ୍ଲାନ୍ ଅଛି ପୁରୀ ଯିବାର ପ୍ଲାନ୍ ଅଛି କି?
ନା ସେମିତି କିଛି ପ୍ଳାନିଙ୍ଗ ନାହିଁ। ଆକ୍ଚୁଲି ମୋର ମତେ। ତିରିଶ ରେ ମ୍ୟାରେଜ ହେଇଯିବ।
କଣ ହେଇଛି?
ମ୍ୟାରେଜ୍ ହେଇଚି ମୋର।
ଆଚ୍ଛା ତମର ମ୍ୟାରେଜ ହେଇସାରିଛି?
ଆଜ୍ଞା।
ଆଚ୍ଛା ଆଉ ତମ ହଜବେଣ୍ଡ କଣ କରନ୍ତି?
ସିଏ ଏଇଠି କମ୍ପାନୀରେ ମ୍ୟାନେଜର ଅଛନ୍ତି।
ଆଚ୍ଛା। ଆଉ ତମର ମାନେ ପୁଅ ଝିଅ କଣ?
ରି-ରିସେଣ୍ଟଲି ମ୍ୟାରେଜ ହେଇଛି ମାସେ।
ମାସେ ହବ ମ୍ୟାରେଜ ହେଇଛି।
ଆଜ୍ଞା।
ଆଚ୍ଛା। ଆଉ ତମେ କଉଠି କଣ କରୁଛ ନା ନାଇଁ?
ନାଇ ଏମିତି ପଢା ସାରିକି ଘରେ ଥିଲି ତାପରେ ମ୍ୟାରେଜ ହେଲା।
ଆଚ୍ଛା। ଆଉ ଏଥର କାଳୀ ପୂଜାରେ କୁଆଡେ ଯାଇଥିଲେ ବୁଲିବାକୁ?
ଆଉ।
ହାଲୋ ମୁଁ କହିଲି ଏଥର କାଳୀ ପୂଜାରେ କୁଆଡେ ଯାଇଥିଲ ବୁଲିବାକୁ?
ନା ଖ ସେମିତି କିଛି କୁଆଡେ ବୁଲାବୁଲି ପାଇଁ।
ଆଉ କଣ କଣ ରୋଷେଇ ଶିଖିଛ ସବୁ?
ସେମିତି ରେଷେଇ କଣ ଯେମିତି ନର୍ମାଲ ରୋଷେଇ ସବୁ ସେମିତି ଆଉ।
ଆଚ୍ଛା। ଆଉ ତମକୁ କଣ ଖାଇବାକୁ ପସନ୍ଦ?
ଖାଇବାକୁ ଆମର ଯେମିତି। ଟୋଟାଲ ଉପରେ ଦେଶୀ ଖାଇବା ଯେମିତି ଟୋଟାଲ ଉପରେ ଓଡିଆ ଯେମିତି ପଖାଳ। ଆଳୁଭର୍ତ୍ତା ଆଉ ଆମ୍ବ ଆଉ ଆମ୍ବୁଲ। ଏମିତି ପୁରା ଓଡିଆ ଖାଇବା ଟାଇପ୍ ର ଆଉ।
ଆଉ ସମସ୍ତେ ଘରେ କଣ କରୁଛନ୍ତି କଣ କହୁଛ? ମାନେ ଘରେ ସମସ୍ତେ କଣ କରୁଛନ୍ତି?
ହଁ ସେପଟେ ସବୁ ବସିଛନ୍ତି ସମସ୍ତେ ଆଉ।
ଆଚ୍ଛା। କୋଉଠି ଅଛ ତମ ଶାଶୁ ଘରେ?
ଚ୍ୟାଂ।
ଆଚ୍ଛା। ଆଉ ତମ ଘରରେ କିଏ ସବୁ ଅଛନ୍ତି କିଏ କିଏ ସବୁ?
ମୋ ଶାଶୁ ଅଛନ୍ତି ବଡ ଭାଇ ଅଛନ୍ତି। ଆଉ ଯା ବି ଅଛନ୍ତି ତାଙ୍କର ଦିଟା ଝୁଅ। ଆଉ ମୁଁ ମୋ ସ୍ବାମୀ।
ଆଚ୍ଛା। ହୁଁ ହୁଁ। ଆଉ କଣ କୁହ କଣ କରୁଛ ଏବେ? ହାଲୋ।